ହ୍ୟାଲୋ କଣ କରୁଛନ୍ତି ଆପଣ?
ଏଇ ବସିଛିି ବର୍ଷା ହଉଛି ଯେ
ଉଁ ହଁ କଣ ଖାଇଥିଲେ?
ଖାଇଥିରି ଭାତ ଡାଲି ଗରମ ଗରମ୍ ଆଳୁ ଚଟଣି।
ହଁ ହେଲୋ
ଆଉ
ଜୋରେ
ମୁଁ ଆଣିବି
ହ୍ୟାଲୋ।
ହଁ କୁହନ୍ତୁ। ଏଇଠି ବସିଛି ବର୍ଷା ହଉଛି। ବସୁଛି ଆଉ।
କଣ ଖାଇଲ।
ମୁଁ ଖାଇଛି ଭାତ ଡାଲି ଆଳୁ ଭତ୍ତା ପୋଟଳ ଭଜା। ଆଉ ହୁଁ। ଆଉ କଣ କୁହ? ବର୍ଷା ହଉଚି ଯେ ନେଟୱାର୍କ ବି ପାଉନି। ହୁଁ ହାଲୋ। କୁହ?
କଣ କରୁଛନ୍ତି?
ଘରେ ମୋ ବୋଉ ହଉଛି ଅ କଣ ବିରି ବାଟିକି କଣ ପିଠା କରିବ ବୋଲି ସେଇଟା ସବୁ ଗୋଳା ଗୋଳି କରୁଛି। ଆଉ ଉଁ ରାତିକି ହବ ଆଉ ଆମ ପୁଅଟା ଶୋଇଲାଣିି ବାପ ପା ସେ ଘରେ ସେ ଯାଇଛନ୍ତି ନା କଣ।
ଓ ହଁ।
ମୁଁ ଏଠି ବସିଛି ଆଉ। ହୁଁ। ଆଉ ଆପଣ ସେ ଶଉନାହାନ୍ତି ଦିନରେ?
ନାଁ ଶ୍ ଶୋଏ ଯେ କେତେବେଳେ କେମିତି।
ଉଁ ହୁଁ। ବର୍ଷାରେ ନିଦ ହଉନଥିବ। ହୁଁ। ବର୍ଷାରେ ନିଦ ହଉନଥିବ ବୋଧେ?
ହଁ।
ହୁଁ। ହୁଁ ମୁଁ ଶୋଇଆକୁ ବାହାରିଥିଲି ତାପରେ ମୁଁ କହିଲି ନା ମ ନିଦ ହଉନି। ଯାଉଛି କଲ କରେ।
ଆଉ ଆଜି ଜାଣି ଟିୟୁସନ ଯିବନି ନା!
ବର୍ଷା ହଁ ଯିବି ବର୍ଷା ଛାଡିଲେ ଯିବି। ନହେଲେ ନାଇଁ ଆଉ। ହୁଁ ବର୍ଷା ଯଦି ଛାଡିଯାଆନ୍ତା ତାହେଲେ ଯିବି। ହୁଁ କାଲି ଯଦି ବର୍ଷା ହବ କୁଆଡେ ଯାଇ ହବନି। ହୁଁ ଆମର କାଲି ଏଇଠି ମନ୍ଦିର ଯୋଉ ଆମ ଘର ପାଖରେ ଗୋଟେ ମନ୍ଦିର ହେଇଛି ଯେ
ହଁ।
କାଲି ସେ ମନ୍ଦିର ପ୍ରତିଷ୍ଟା। ସମସ୍ତେ କଳଶ ବୁଡେଇ ଯିବେ ଭୋଜି ହବ ଗାଁ କୁ ବ୍ରାହ୍ମଣ ଆସିଥିଲେ ପୁରୀରୁ। ହୁଁ ଆଉ କଣ କୁହ?
ରାତିରେ ଫୁଣି କେମିତି କଣ ଆଜି କଣ ବର୍ଷା ଦିନରେ ପୁରୀ ଫୁରୀ କରିବ ଆଉ
ନାଇଁ ପୁରୀ ହୁଏ କି ନାଇଁ। ଏ ବର୍ଷା ପାଗରେ ତ ଇଛା ହଉଛି ପକୁଡି ଫକୁଡି ଖାଇବାକୁ।
ସନ୍ଧ୍ୟାବେଳେ ହଉ ଦେଖିଆ କଣ ଗୋଟେ କରିକି ଖାଇବା ଆଉ।
ହଉ।
ହୁଁ। ହଁ।
ଜଣେ ଦିଦି ଫୁଣି କହିଛନ୍ତି ଯେ ସିଆଡେ କଲ କଲେ ପୁଣି ମାନେ କଥାବାର୍ତ୍ତା ଅଛି କିଛି କାମ ଯୋଗୁ ତାପରେ ସେଟା ସାରିଲା ପରେ ଯାଇକିନି ଯାହା କିଛି କରିବି ଆଉ।
ହଁ। ହୁଁ। ପଇଷା ଆଉ କଣ କୁହ?
ଯୋଉ ଆପଣଙ୍କର ଟ୍ୟାକ୍ସ ଆସିନି ସରି।
ପଇଷା
ଟ୍ୟାକ୍ସ ଟ୍ୟାକ୍ସ।
ଟ୍ୟାକ୍ସ। କୋଉଟାର?
ଯୋଉ ସେଇଟା କଣ ତ ରୁହ ଦେଖୋଉଚି। ଏଇ ପଠନ ଟ୍ୟାକ୍ସ।
ଖାଲି ଲେଖିବ ଯୋଉଟା ଟାଇପ୍ କରିବ।
ହଁ ହଁ।
ନାଇଁ ଏଇଟା କଲ୍ ଟା ସରିନି ସ‌ଇଲେ ଯାଁଇକି ଆସିବ। ତମର ଆଇଲାଣି?
ଆସିନି ଗୋଟେ ସାଙ୍ଗଟେ ହେଁ କୋହୁଚନ୍ତି ଦେଖ ତୋର ଆସିଚି କି ନାଇଁ ଯେ ମୁଁ କହିଲି ନାହିଁ ତ ଆସିନି। ଆଉ କହିଲେ ମୋର ଆସି ସାଇଲାଣି ଯେ। ମୁଁ କହିଲି ହଁ ହେଇଥିବ ବୋଧେ ଆଉ।
ତମ ତିରିଶଟା କଲ୍ ହେଇଗଲାଣି?
ମୋର ତ ତିରିଶ ଟା କଲ୍ ହେଇସାଇଲାଣି ଖାଲି ଯିଏ କଲ୍ କରୁଚି ରିସିଭ୍ କରୁଚି ଆଉ।
ହେଇସାଇଲାଣି ନା?
ହଁ।
ମୋର ହେଇନି ମୁଁ କରୁଥିଲି ଫାଷ୍ଟେ ଫାଷ୍ଟ ଦେଇଥିଲା ଫୋ ଏଇଟା ଫୋ ଇଏ କଲି ଥରେ କଲ୍ କଲି ତାପରେ ଫୋନ ହ୍ୟାଙ୍ଗ ହେଲାଠୁ କାଟି ଦେଇଥିଲି ଆପ୍ ଟା। ପୁଣି ଏବେ ଏଇ ଏଇ ଦ ଏଇ ହଁ ସାତ ଆଠ ଦିନ ହବ। ହଁ ଦିଦି ଜଣେ ସେ କହିଲେ ତୁ ଖୋଲ ମୁଁ ତୋର ଖୋଲି ଦୋଉଚି ତୁ କର। ହଁ କଲେ ସିନା ତୁ ପଇଷା ପାଇବୁ ଆଉ। ହଁ ଆଗକୁ ଆହୁରି କାମ ଅଛିଁ ମୁଁ କହିଲି ହୋଉ। ତାପରେ ଖୋଲିକି ତାପରେ କରୁଚି ଆଉ। ହୁଁ।
ତମର ଯୋଉ ଏମତି କୁଆଡେ ଏମିତି ବର୍ଷା ପାଗରେ ଭଲ ଜାଗା ନାହିଁ ବୁଲି ଯିବା ପାଇଁ?
କଣ କହିଲ?
ବର୍ଷା ପାଗରେ ବୁଲି ଯିବା ପାଇଁ ଭଲ ଜାଗା ନାଇଁ।
ଉଁ ଅଛି ଯେ ଏଇ ମନ୍ଦିର ଫନ୍ଦିର। ଆମର ଏଠି ବୁଦ୍ଧେଶ୍ଵର ମନ୍ଦିର ସେଇଠି ଭଲ ଯାଗା ଆମର। ପାର୍କ ଫାର୍କ ହେଇଚି। ହଁ ସେଠି ଆଉ ଗୋଟେ ବି ମଣ୍ଡପ ଭଳିଆ ହେଇଚି। ସେଠି ଶୁଇମିଙ୍ଗ ପୁଲ ଭଳିଆ ବି ହେଇଚି। ହୁଁ ହୁଁ। ବର୍ଷା ଛାଡିଲେ ଯୁଆଡେ ଯିବାକୁ ଇଚ୍ଛା ହବ ବର୍ଷା ହୋଉଥିବ ଯିବାକୁ ଇଚ୍ଛା ହୋଉ ନଥିବ।
ମୁଁ ତ କାଲି ବର୍ଷା ହୋଉ କି ଖରା ହୋଉ କାଲି ଗୋଟେ ଜାଗାକୁ ଯିବି ଆଉ ତାପରେ ଘରକୁ ଯିବି ଆଉ ତାପରେ ଜାଗାକୁୁ ଯାଇକିନି ତାପରେ ଘରକୁ ଯିବିହାରି।
ଉଁ ହୁଁ। ବର୍ଷାରେ କାଦୁଅ ଫାଦୁଆ ହେଲାଟୁ ମୁଁ ଘରୁ ବାହାରିବାକୁ ଇଚ୍ଛା ହୋଉନି। ଉଁ ହୁଁ। ଆଉ କଣ କୁହ।
ଆଉ ତମ ଦିଦି?
ସେ ଆସୁନି। ଆସିଥାନ୍ତା ଖାଇବାକୁ ଯେ ବର୍ଷା ହଉଛି ମୋ ବାପା ଯାଇଥାନ୍ତେ ଆଣିବାକୁ। ସେ କହିଲା ନାଇଁ ଆସନି ମୁଁ ଖାଇବିନି ସେ ମନା କଲା। ହୁଁ। ଦୋକାନ ଲଣି ସେ ହୁଁ ହୁଁ ସେଇଠି କଣ ଖାଇବାକୁ ମଗେଇ ଦେଇେଇଥିବ ଖାଇ ଦେଇେଇଥିବ ସେଥିପାଇଁ ଆସୁନି। ହୁଁ।
ହଁହଁ।
ଆଉ ଘର କଉଠ
ହଁ ତ ବାବା ପୁଣି କଣ ଖାଇଛନ୍ତି ଯେ?
ସିଏ ଭାତ ଖାଇଲେ ମୁଁ ରୋଷେଇ ସାରିଦେଲି ସାଙ୍ଗେ ସାଙ୍ଗେ। ଆ ବାପା ସାଢେ ଆଟା ଭିତରେ ଆମେ ମମ ବୋଉ ମୁଁ ଆଉ କ ଖାଇଦେଲେ ତାପରେ ବାପା ଏଇ ଗୋଟା ସାଡେ ଗୋଟା ବେୁ ଖାଇଲେ ଆସିବ
ଆହ।
ସେ ବର୍ଷା ପାଗରେ ଆମେ ଜଲ୍ଦି ରଷେଇ ସାରିଦଉ। ହୁଁ ଖଇ ପି ଦେଇକି ଶୋଇବୁ।
ଆଉ ଏଇଟାମେ ଖାଲି ଯୋଉ ଜଲଦିିନି ଗରମ ଗରମ ଖାଇକିନି ଖାଲି ଶୋଇବା ପାଇଁ ଇଚ୍ଛା ହବ।
ହଁ ଶୋଇବାକୁ ଇଛା ହବ ନିଦ ବି ଜୋର ଲାଗିବ। ଶୋଇ ପଡିଲା ପରେ ଇଚ୍ଛା ହବନି କୁଆଡେ ଯିବା ପାଇଁ।
ହଁ।
କାଲି ସେମିତି ଶୋଇ ପଡ଼ିଲେ କଲେଜରୁୁ ଆସିକି। ହଉଛି ନିଦ ଜୋରେ ହେଲା। ଖାଇଦେଇକି ଶୋଇଛି ଶୋଇଛି ସାଢେ ଚାରିଟା ହେଲା ସେ ଭାଉଜ ଫୋନ କଲେ କହିଲେ ଆସିବନି ଟିଉଉସ ନା ମୁଁ କହିଲି ବର୍ଷା ଛାଡି ଯାଇଛି। ମୋର ତ ନିଦ ଛାଡିନି ମୁଁ ଘୁମେଇ ଘୁମେଇ ରାସ୍ତାରେ ଯାଉଛି ଆଉ। ଲଘୁଚାପ ଟା ବର୍ଷା ଲାଗି ରହୁଛି ଖାଲି।
ଏଇଟା ରଘୁଚାପ ଚାଲିଛି।
ବର୍ଷା ତ ହଉଛି ସବୁ ଦିନି। ବର୍ଷା ହେଇକିନା ବି ମାନେ ଏତେ ବି ଶୀତ କରୁନି ଥଣ୍ଡା ଲାଗୁନି। ଝାଡ ହଉଛିଝିରୁ। ହାଲୋ।
ମୋ ସାଙ୍ଗକୁଧେ କହୁଛି କି? ଆଉ ତୋର ତାକ୍ ସଜାଣି କି ନହିଁ।
ହୁଁ ହୁଁ।
ଆପଣଙ୍କର ଆଉ କେତେଟା ଅଛି?
ମୋର ଆହୁରି ଅଛି ଆଉ ତ ମୁଁ ତ ଏବେ କଲି। ହଁ ହଉଛି ତିରିଶ ଟା ବି ହେଇନି ଆହୁରି ଦଶଟା ଖଣ୍ଡେ କଲେ ତିରିଶଟା ହବ। ହୁଁ। ଆଉ କଣ କୁହ। ହାଲୋ। କୁହ ଆଉ କଣ।
ଘରେ କଣ କରୁଚ କର ମୁଁ ରଖୁଚି।
ହଉ।